ଜୟ ଜଗନ୍ନାଥ ଭାଇ।
ଭାଇ ଜୟ ଜଗନ୍ନାଥ ଆ କଣ ଆଜି ଫୋନ୍ କରିଦେଲ ହଠାତ୍।
ହଠାତ୍ ମନେ ପଡ଼ିଗଲା ତ ତମ କଥା ତ ସେଥିପାଇଁ ହିଁ କଲ୍ କରିଦେଲି।
ଆଚ୍ଛା ଆଚ୍ଛା ମୋର ମଧ୍ୟ ତମ କଥା ମନେ ପଡୁଥିଲା। କିନ୍ତୁ ଯେହେତୁ ତମେ ତ ଜାଣିଛ ମୋର ବି ପରୀକ୍ଷା ଆସିଲାଣି। ପଢାପଢିବି ଟିକେ ବ୍ୟସ୍ତ ରହିଯାଉଛି ତ ସେଥି ପାଇଁ କାହା ଥିଲେ ଫୋନରେ ମଧ୍ୟ କଥା ହଉନି। ମୁଁ ବାହାରକୁ ମଧ୍ୟ କୁଆଡେ ବୁଲାବୁଲି କିମ୍ବା ଖେଳ ଖେଳା ଖେଳି କରିବାକୁ ମଧ୍ୟ ଯାଉନି। ପ୍ରାୟ ଗୋଟେ ଦଶ ଦିନ ହେଲା ମୁଁ ଖାଲି ପଢାପଢିରେ ହିଁ ମାତୁଚି। ପରୀକ୍ଷା ଟା ଅଛି ତ ପରୀକ୍ଷାଟା ଯଦି ମୋର ହେଇଯିବ। ତାହେଲେ ମୋର ଜୀବନ ସଫଳ ହୋଇଯିବ।
ତ ଖାଇବା ପିଇବା କଣ କରିସାରିଲଣି? ନା ଉପାସ
ଖାଇବା ହଁ। ଏବେ ସକାଳୁ ତ ଉଠିକି ପାଠ ହିଁ ପଢୁଥିଲି। ଆଉ ଗୋଟେ ଜଳଖିଆ ତ ଖାଇବି ଆଉ ଗୋଟେ ପରେ ବାହା ବାହାରକୁ ଯାଇକି ଟିକେ ଜଳଖିଆ ଖାଇଦେବି। କାହିଁକି କାହିଁକି ଘରେ ତ କେହି ନାହାନ୍ତି। ସବୁ ଗାଁକୁ ପଳେଇଛନ୍ତି। ବାହାରକୁ ଟିକେ ଯାଇ ଜଳଖିଆ ଖାଇକି ଆସି ପୁଣି ଆଉଥରେ ପଢା ପଢି କରିବାକୁ ବସିବି ଆଉ। ନିଜେ ରୋଷେଇ ତ ସେତେ ମୋତେ ଜଣା ନାହିଁ କିନ୍ତୁ ମୋତେ ଯେମିତି ଭାତ ପାଇଁ ଭାତ ଡାଲି ଆଳୁ ଚକୁଟା କି କେତେବେଳେ କେମତି ଯଦି ଚାହିଁବି ତାହେଲେ ଭଜା ଟିକେ ମଧ୍ୟ କରିପାରିବି ଆଉ ଏତେ ମୋତେ ରୋଷେଇ ବିଷୟରେ ଜଣା ନାହିଁ।
ହୁଁ ମତେ ତ ସେତିକି ହିଁ ଜଣାନାହିଁ ତମେ ତ ବହୁତ କିଛି ଶିଖିଚ।
ହଁ ନାଇଁ ସେମିତି କିଛି ନାହିଁ ଆଉ ଭାଇ ତମର ପଢାପଢି କେମିତି ଚାଲିଚି?
ପଢ଼ାପଢି ମୋର ସେମିତି ଚାଲିଚି ଆଉ ତା ସହିତ ଆଉ ତ କିଛି ମୁଁ ଆଗକୁ ସେମିତି କିଛି ଭାବି ନାହିଁ। ଆଉ ଏବେ ଘରେ ସବୁ ଭଲ?
ହଁ ଆମ ଘରେ ସମସ୍ତଙ୍କର ଭଲ। ବାପା ମା ଦେହ ଆଉ ତମ ଘର ସବୁ ଭଲ?
ହଁ ହଁ ସବୁ ତ ଠିକଠାକ।
ଆଚ୍ଛା ଆଚ୍ଛା ଭାଇ ତମକୁ ମଝିରେ ଜ୍ୱର ହେଇଯାଇଥିଲା। ବୋଲି ମୁଁ ଶୁଣିଲି କଣ ଜର ଠିକ୍ ହେଲାଣି।
ହଁ ଜର ତ ସେମିତି ଆମର ପାଗ ଚେଞ୍ଜ ହୋଉଚି ତ ସେଥିପାଇଁ ତ ଦେହ ମଧ୍ୟ ଅସୁସ୍ଥ ହୋଇଯାଉଚି।
ହୁଁ ହୁଁ ହୁଁ ଆଉ ତମେ କଣ ଖିଆଫିଆ କରିଲଣି କି ପରେ ଖାଇବୋ।
ହଁ ମୁଁ ସେଇ ଏବେ ଖାଇକି ଟିକେ ଶୋଇଚି। ତ ଭଲ ଟିକେ ଲାଗୁନି କ ଦେହ ତ ଟିକେ ଜରୁଆ ଜରୁଆ ଲାଗୁଛି ତ ସେଥିପାଇଁ।
ଆଚ୍ଛା ଆଚ୍ଛା ଆଚ୍ଛା। ହୋ ଭାଇ ତମର ତ ଏବେ ଗୋଟେ ପରୀକ୍ଷାଟି ଥିଲା ବଧେ?
ପରୀକ୍ଷା ହଁ ସେମିତି ପରୀକ୍ଷା ତ ଗୋଟେ ହିଁ ଥିଲା।
ପରୀକ୍ଷା ଟା ତମର କେମିତି କଣ ଗଲା?
ପରୀକ୍ଷାଟା ସେମିତି କହିବାକୁ ଗଲେ ଏତେ ତ ବାଗ ହୋଇନାହିଁ। ତ ମୁଁ ତ କିଛି କହିପାରୁନାହିଁ ତା ବିଷୟରେ କାର ସେ ପରୀକ୍ଷା ଟା ହିଁ ମୋର ହିଁ ଖରାପ ହୋଇଛି।
ହଉ କିଛି ଅସୁବିଧା ନାହିଁ ଭାଇ ତାହେଲେ ତମେ ତ ପଢାପଢି ତ ତମେ ଜାରି ରଖିଛ। ତମେ ଗାଁରେ ରୁହ କିମ୍ବା ସହରରେ ରୁହ।
ହୁଁ।
ତମେ ଗାଁରେ ରହୁଛ ନା ସହରରେ ରହୁଛ?
ମୁଁ ଗାଁରେ ରହୁଅଛି।
ଆ ଯଦି ତମେ ଗାଁ ରହୁଛ ତାହେଲେ ତମର ଏବେ ଧାନ ଚାଷ କିମ୍ବା କୌଣସି ପନିପରିବା ଚାଷ। ଚାଲିଛି କି ପରେ ଚାଷ ଚାଲି କରିବ।
କଣ କହିଲ?
ଚାଷ ତମର ଏବେ କଣ ଚାଲିଛି କି ତମର ଚାଷ? କିଛି ହଉନି।
ହଁ ଆମର ହଁ ଆମର ଚାଷ ଏବେ ଧାନ ଲଗେଇଛନ୍ତି। ତ ତା ସହିତ ମଧ୍ୟ କାକୁଡି ବି ଲଗେଇଛନ୍ତି।
ଆଚଛା ତାହେଲେ ଧାନ କାକୁଡି ଆଉ କୌଣସି ପନିପରିବା ଟମାଟୋ କିମ୍ବା ବାଇଗଣ। ଆଳୁ ସାରୁ।
ନାଇଁ ଆମର ଏବେ ଧାନମ ଯୋଉ ଆମର। କଲରା ଝୁଡ଼ଙ୍ଗ ଆଉ ଆମର କାକୁଡ଼ି ଲଗା ହୋଇଚି।
ଆଚ୍ଛା ଆଚ୍ଛା।
ଆପଣଙ୍କର କଣ ଲଗେଇଚ ଚାଷରେ?
ଅମର ଆମର ଏବେ ତ ତଳି ପକା ସରିଲା ଆମର ଏବେ ଟମାଟ ଲଗା ହେଇଛି।
ତ ତମର ରୁଆ ପୋତା ଧାନ ଲଗା ହଉଚି। ଉଁ ବହୁତ ଭଲ।
ଆଚ୍ଛା ସେଇଟା ତ ମେନ୍ ଭାଇ ତମର ଯୋଉ ଧାନ ମଣ୍ଡିରେ ବିକୁଚ କି ନିଜେ ଖାଇବା ପାଇଁ ହିଁ ରଖି ଦଉଚ?
ନା ଆମେ କିଛି ଖାଉଚୁ ତ ତା ସହିତ ଆଉ କିଛି ଧାନ ମଧ୍ୟ ବେପ୍ ବେପାରୀ ଲୋକଙ୍କୁ ବିକି ଦଉଚୁ।
ଆଚ୍ଛା ଆଚ୍ଛା।। ଆଉ ପନିପରିବା ଯଦି ତମେ ଭାଇ ଯଦି ବିକିବାକୁ ଇଚ୍ଛା ତାହେଲେ ତମେ ଆମ ପାଲି କୁ ମଧ୍ୟ ପନିପରିବା ପଠେଇ ପାରିବ ଆମେ ତମକୁ ଲା ସୁଲଭ ଦରରେ ପଇସା ଦବୁ।
କଉଠି‌ କହିଲ?
ଆମର ଗୋଟେ ପାଲି ଅଛି ହିଞ୍ଜୁଳି କାଡୁରେ ତମେ ଯଦି ଚାହିଁବ ଏ ଗଞ୍ଜାମ ଜିଲ୍ଲାରେ।
ହଁ। ହ୍ୟାଲୋ।
ହ୍ୟାଲୋ।
ହୁଁ ଗଞ୍ଜାମ ଜିଲ୍ଲାରେ ନାଇଁ।
ହଁ ହଁ‌।
ବହୁତ ଭଲ ରେଟ୍ଞ ଦଉଛନ୍ତି ତାଇଁ।
ହଁ ହଁ ହଁ ତମକୁ ତମ ସାମାନର ବହୁତ ଭଲ ରେଟ୍ ମିଳିବ ତମେ ଚିନ୍ତା କରନା।
ହୁଁ। ତମର ସେଠିକାର ବହୁତ ଲୋକ ମଧ୍ୟ ଚାଷ କରନ୍ତି।
ହଁ ଆମର ବହୁତ ଲୋକ ଚାଷ କରନ୍ତି।
ହୁଁ।
ଚାଷ ଆମର ତ ଗଞ୍ଜାମ ଜିଲ୍ଲା ଆପଣ ଜାଣିଥିବେ ଚାଷରେ ହିଁ। ମୁଁ ଡିପେଣ୍ଡେଣ୍ଟ ଅଧିକ ସମୟ ରୁହେ କାରଣ ଇଆଡେ ତ ବାଣିଜ୍ୟ ବେ ବେପାର ବିଷୟରେ ସେତେ ସେତେ କେହି କରୁନାହାନ୍ତି। ସବୁ ଚାଷରେ ହିଁ ନିର୍ଭର।
ହୁଁ। ଆଉ ତମେ ଏବେ ସକାଳୁ କିଛି ଖାଇବା ଖାଇଲ ନା ଖାଇନା?
ନା ମୁଁ ଏବେ ସକାଳୁ ଏବେ ତ ଅରନିଂ ମାରିକି ଆସିଲି ପଢା ପଢ଼ି କରୁଥିଲି ମୁଁ ଯିବି ଆଉ ଅଧଘଣ୍ଟାଟେ ପରେ ବାହାରୁ ଯାଇକି କୌଣସି ପ୍ରକାର ଟିକେ ଜଳଖିଆ ଟିକେ ଖାଇଦେବି।
ତ ପଢ଼ାପଢ଼ି କଉଁ ବିଷୟରେ ତମେ କରୁଥିଲ କହିପାରିବ?
ପଢ଼ାପଢ଼ି ମୁଁ କରୁଥିଲି ଆଧୁନିକ ଇତିହାସ ବିଷୟରେ।
ହଁ ତମର ଇତିହାସ ପଢିବାରେ ବହୁତ ଉତ୍ସାହ?
ହଁ ଭାଇ ଇତିହାସ ତ ପଢ଼ିବାର ବହୁତ କଥା ଇତିହାସ ତ ଆମକୁ ବହୁତ କିଛି ଜିନିଷ ଶିଖାଇଥାଏ।
ହୁଁ ଆମର ଭ ଅତୀତରେ ଘଟିଯାଇଥିବା ଘଟଣାକୁ ଆମେ ତାକୁ ପଢ଼ିଥାଉ ନାହିଁ?
ହ୍ୟାଲୋ।
ମୁଁ ଅତୀତରେ ଘଟିଯାଇଥିବା ଘଟଣାଟିକୁ ଆମେ ପଢ଼ିଥାଉ।
ହଁ ହଁ ହଁ।
ତ ମୁଁ କିଛି କୋଶ୍ଚିନ୍ ପଚାରିବି କହିପାରିବ?
କୋଶ୍ଚିିନ ଭାଇ ତମେ ଦେଖିବା ପଚାର ମୁଁ ଚେଷ୍ଟା କରିବି। ନ ଯଦି କହିପାରିବି ତମେ ତାହେଲେ ତାର ସଠିକ୍ ଉତ୍ତରଟା କହିଦବ।
ହଉ ତାହେଲେ ଠିକ୍ ଅଛି ତାହେଲେ କହିଲ ଭାରତକୁ ସମୁଦ୍ର ପଥରେ ପ୍ରଥମେ କିଏ ଆସିଥିଲେ?
ଭାରତକୁ ପ୍ରଥମେ ସମୁଦ୍ର ପଥରେ ଭାସ୍କୋଡ଼ା ଗାମା ଭାସ୍କୋଡ଼ା ଗାମା ପ୍ରଥମେ ଆସିଥିଲେ।
ହଁ ଆମର ଭାସ୍କୋଡ଼ା ଗାମା କେଉଁ ବର୍ଷ କାଲି କଟାରେ ପହଞ୍ଚିଥିଲେ?
ଚଉଦଶହ ଫର୍ଟିନ ହଣ୍ଡ୍ରେଡ ନାଇଟି ଏଇଟି କ୍ରିସ୍ ଫର୍ଟିନ୍ ହଣ୍ଡ୍ରେଡ ନାଇଟିଡ୍ ମସିହାରେ ଅଠାନବେ ହଁ।
ଆମର ଅଁ, ଉଁ, ହୁଁ, ଏତ୍ ଇଷ୍ଟ୍ ଇଣ୍ଡିଆ କମ୍ପାନୀ କେଉଁ ବର୍ଷରେ ସ୍ଥାପିତ ହୋଇଥିଲା କହିପାରିବ?
ଷୋଳଶହ ବର୍ଷରେ ସ୍ଥାପିତ ହୋଇଥିଲା।
ଆମର ପଲାସି ଯୁଦ୍ଧ କେବେ ହୋଇଥିଲା?
ପଲାସି ଯୁଦ୍ଧ ଆମର ହୋଇଥିଲା ସତରଶହ ସତାବନ ମସିହାରେ।
ଉଁ, ମା ପଲାସି ଯୁଦ୍ଧରେ ସିରାଜ୍ ଉଦ୍ ଦୌଲାଲାଙ୍କୁ କିଏ ପରାସ୍ତ କରିଥିଲେ?
ପରେ ପଲା ସେ ଯୁଦ୍ଧରେ ସିରାଜ୍ ଉଦ୍ ଦୌଲା ଙ୍କୁ ପରାସ୍ତ କରିଥିଲେ ରବର୍ଟ କ୍ଲାଇଭ।
ବହୁତ ଅତି ସୁ ସୁନ୍ଦର ଉତ୍ତର ଦେଉଛ ତମେ ଏହାକୁ ପଢ଼ିଛ ବୋଧେ?
ନା ଏଇଯା ତ ବହୁତ ମୋ ହିସାବରେ ବେଶିକ୍ କୋଶ୍ଚିନ୍ ଥିଲା। ତମେ ଯଦି କୌଣସି ଏଡଭାନ୍ସ କୋଶ୍ଚିନ୍ ପଚାରିବାକୁ ଚାହୁଁ ପଚାରି ପାରିବ। ଯଦି ମୁଁ କହିବିନି ତାହେଲେ ତମେ ତାର ଆନ୍ସର ଟା ଦେଇଦବ।
ବକ୍ସର ଯୁଦ୍ଧ କେବେ ହୋଇଥିଲା?
ବକ୍ସର ଯୁଦ୍ଧ ହୋଇଥିଲା ସତରଶହ ଚଉଷଠି ମସିହାରେ।
ଆମର ରେଙ୍ଗୁଲେଟିଂ ଆକ୍ଟ କେବେ ପାରିତ ହୋଇ?
ରେ-ରେଗୁଲେଟିଂ ଆକ୍ଟ ଆମର ପାରିତ ହୋଇଥିଲା ସତରଶହ ତେସ୍ତରି ମସିହାରେ।
ପିଟ୍ସ୍ ଇଣ୍ଡିଆ ଆକ୍ଟ କେବେ ପାସ୍ ହୋଇଥିଲା?
ଇଷ୍ଟ ଇଣ୍ଡିଆ ଆକ୍ଟ ପାସ୍ ହୋଇଥିଲା ସତରଶହ ଚଉରାଅଶୀ ମସିହାରେ।
ଆମର ସତୀ ପ୍ରଥା କିଏ ବିଲୋପ କରିଥିଲେ କହିପାରିବ।
ସତୀ ପ୍ରଥା ବିଲୋପ କରିଥିଲେ। ରାଜା ରାମମୋହନ ରାୟଙ୍କ ପ୍ରଚେଷ୍ଟାରେ ଲର୍ଡ। ଉୟିଲିୟମ ଉୟିଲିୟମ ବେଣ୍ଟିଙ୍କ।
ହୁଁ ଆମ ବ୍ରାହ୍ମ ସମାଜ ର ସ୍ଥାପକ କିଏ କହିପାରିବ?
ରାମ ରାଜା ରାମମୋହନ ରାୟ।
ଅତି ସୁନ୍ଦର ଉତ୍ତର ଦେଉଛ ତମେ। ଆମର ଆର୍ଯ୍ୟ ସମାଜର ସ୍ଥାପକ କିଏ?
ଆମ ଆର୍ଯ୍ୟ ସମାଜ ର ସ୍ଥାପକ ହଉଛି ଦୟାନନ୍ଦ ସରସ୍ୱତୀ।
ହୁଁ ଆମ ରାମକୃଷ୍ଣ ମିଶନ ର ସ୍ଥାପକ କିଏ ଥିଲେ।
ରାମକୃଷ୍ଣ ମିଷ୍ଣର ସ୍ଥାପକ ଥିଲେ ସ୍ଵାମୀ ବିବେକାନନ୍ଦ।
ଏଇଭଳି ତମେ ମୋତେ କିଛିଛ୍ କିଛିଟା ପ୍ରଶ୍ନ ପଚାରି ପାରିବ। ମୁଁ ମଧ୍ୟ ଆଁ ଉଁ ପ୍ରୟାସ କରିବି ତାର ଉତ୍ତର ଦବା ପାଇଁ।
ହଁ ହଉ ଠିକ ଅଛି। ତାହେଲେ କହିଲ ଭାରତ ଭାରତୀୟ ଜାତୀୟ କଂଗ୍ରେସ କେବେ ସ୍ଥାପିତ ହୋଇଥିଲା।
ଆମର ଅଠରଶହ ପଞ୍ଚାଅଶୀ ମସିହାରେ ସ୍ଥାପିତ ହୋଇଥିଲା।
ଆଚ୍ଛା ତାହେଲେ କଂଗ୍ରେସର ପ୍ରଥମ ଅଧ୍ୟ ଅଧ୍ୟକ୍ଷ କିଏ।
ଆମର ପ୍ରଥମ ଅଧ୍ୟକ୍ଷ ଥିଲେ ଉମେଶ ଚନ୍ଦ୍ର ବାନାର୍ଜୀ।
ବଙ୍ଗ ଭଙ୍ଗ କେବେ ହୋଇଥିଲା।
ମତେ ଲାଗେ ଭଙ୍ଗ ଭଙ୍ଗ ଆମର ଆଁ। ଉଁ ଉଣେଇଶହ ପାଞ୍ଚ ମସିହାରେ ହୋଇଥିଲା।
ଆଛା ତାହେଲେ କ କହିଲେ ସ୍ଵଦେଶୀ ଆନ୍ଦୋଳନ କେଉଁ ଘଟଣା ସହ ଜଡିତ।
ସ୍ୱଦେଶୀ ଆମର ସେଇ ବଙ୍ଗଭଙ୍ଗ ଉଦ୍ଦେଶ୍ୟରେ ହିଁ ଜଡିତ।
ଆଚ୍ଛା ଆପଣ ମଧ୍ୟ ବହୁତ ଭଲ ଉତ୍ତର ଦେଉଛନ୍ତି ତାହେଲେ ଆପଣଙ୍କର ପରୀକ୍ଷାଟି ବାଗରେ କେମିତି ଗଲାନି।
ତ ଏଇ କୋଶ୍ଚିନ ତ ଆସି ନ ହିଁ ଥିଲା ତ ଆହୁରି ମଧ୍ୟ। କଠିନ କୋଶ୍ଚିନ୍ ଆସିଲା ଯାହାକି ମୋ ପାଇଁ ଆହୁରି କଠିନ ହୋଇ ଯାଇଥିଲା।
ଆଛା ତାହେଲେ ମୁଁ କଠିନ କୋଶ୍ଚିନ ପାଞ୍ଚଟି କି ଚାରୋଟି ପଚାରୁଛି ତମେ ଯଦି ସେ କହିଦେଲ। ତାହେଲେ ଦେଖିବା କଣ କରିବା ପଚାରୁଛି ମୁଁ।
ହଁ ତା ହେଲେ ପଚାର।
ଓ ଲୁଣ ସତ୍ୟାଗ୍ରହ କେଉଁ ବର୍ଷରେ ଆରମ୍ଭ ହୋଇଥିଲା।
ଆମର ଉଣେଇଶହ ସତର ମସିହାରେ ହୋଇଥିଲା।
ନାଇଁ ଉଣେଇଶ ତିରିଶ ମସିହାରେ ହୋଇଥିଲା।
କଁ କହିଲ।
ଉଣେଇଶହ ତିରିଶ ମସିହାରେ ଲୁଣ ସତ୍ୟାଗ୍ରହ ହୋଇଥିଲା।
ହଁ ଲବଣ ସତ୍ୟାଗ୍ରହ ଆମର ଉଣେଇଶହ ତିରିଶି ମସିହାରେ ହୋଇଥିଲା।
ଆଉ ଭାରତ ଛାଡ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା।
ଆମର ଭାରତ ଛାଡ ଆନ୍ଦୋଳନ। ଉଣେଇଶହ ବୟାଳିଶ ମସିହାରେ ହୋଇଥିଲା।
ହୁଁ ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ଵାଧୀନତା ଦେବି କିଏ କହିଥିଲା।
ଇଏ ମଧ୍ୟ ଆମର ସୁଭାଷ ଚନ୍ଦ୍ର ବୋଷ କହିଥିଲେ। ଯିଏକି ଉଁ ଲଢୁଆ ସଂଗ୍ରାମୀ ଥିଲେ।
ଠିକ୍ କହିଲ ଭାଇ ତାଙ୍କେ ପୁରା ଅପୋଜିଟ ଥିଲେ ମହାତ୍ମା ଗାନ୍ଧୀଙ୍କରୁ।
ହଁ ଆମର ସୁଭାଷ ଚନ୍ଦ୍ର ବୋଷ। ମଧ୍ୟ କଲିକତା ଠାରେ ଜନ୍ମ ଗ୍ରହଣ କରିଥିଲେ।
କଲିକତା ଭାଇ କିଏ କହୁଛି କଲିକତା କିଏ କହୁଛି ଓଡ଼ିଶା ତ ଏଇଟା ସଠିକ ଉତ୍ତରଟା କଣ ହବ। କଲିକତା କି ଓଡ଼ିଶା।
ଆମର ସଠିକ ଉତ୍ତର ହିଁ କଲିକତା ହେବ।
ଆଚ୍ଛା ତାହେଲେ ଭାରତ କେବେ ସ୍ଵାଧୀନତା ଲାଭ କଲା ଏଇଟା ତ ବହୁତ ସହଜ।
ଏଇଟା ତ ଆମର ଉଣେଇଶହ ସଡଚାଳିଶି ମସିହାରେ ଅଗଷ୍ଟ ମାସ ଚଉଦ ତାରିଖର। ରାତ୍ର ସମୟରେ। ଆମର ଦେଶ ସ୍ଵାଧୀନ ଲାଭ କଲା।
ଆଚ୍ଛା ତାହେଲେ ଏଇଟା କୁହନ୍ତୁ ଭାରତୀୟ ସମ୍ବିଧାନ କେବେ ଲାଗୁ ହେଲା?
ଆମର ଭାରତର ସମ୍ବିଧାନ ଆମର ଉଣେଇଶ ପଚାଶ୍ ମସିହା ଜାନୁଆରୀ ମାସ ଛବିଶ୍ ତାରିଖରେ ଉଁ ଲାଗୁ ହେଲା।
ତମେ ତ ବହୁତୁ
ଅଠର ଦିନି ଏଗାର ମାସ ଦି ବର୍ଷ ଏଗାର ମାସ ଅଠର ଦିନ ସମୟ ଲାଗିଥିଲା।
ଆଚ୍ଛା- ଆଚ୍ଛା ହଉ ଭାଇ ତାହେଲେ ମୁଁ ରଖୁଚି। ମୁଁ ଆପଣଙ୍କୁ ଟିକେ ପରେ କଲ୍ କରୁଚି।
ଧନ୍ୟବାଦ୍ ଭାଇ।
ହଉ ଭାଇ ଠିକ୍ ଅଛି।